ଶୁଣାଯାଉଚି?
ହଁ -ହଁ ସୁଣା ଯାଉଚି।
କଣ କରୁଚନ୍ତି ମ୍ୟାଡାମ୍?
ବର୍ଷା ତ ହୋଉଛି ଆମ ଇଆଡେ, ଅ ଘରୁ ବାହାରି ହୋଉନି। ଏଇ ବସଥିଲି, ଆଉ ଆପଣ?
ମୁଁ ବି ଏଇ ବସିଥିଲି ସକାଳୁ ତ ବର୍ଷା ଲାଗିକି ଅଛି ଆଉ।
ଆଚ୍ଛା, ଆପଣଙ୍କ ଆଡେ ବି ତାହେଲେ ବର୍ଷା ହୋଉଚି।
ହଁ -ହଁ।
ଆଉ ବର୍ଷା ରେ କଣ ହାଲ୍ ଚାଲ୍ ଆପଣଙ୍କର?
କିଛି ନାହିଁ ଏ ବସିଛି ଆଉ କଣ କରିବ କୁଆଡ଼େ ତ ଯାଇ ହୋଉନି।
ଆମ ତା ରାତିରୁୁ ଏତେ ବର୍ଷା ହୋଉଛି ମାନେ ଏବେ ଯାଏ ବର୍ଷା ଟୋଟାଲ୍ ଛାଡି ହିଁ ନାହିଁ।
ହଁ ନାଇଁ ଆମର ରାତିରେ ତ ବର୍ଷା ସେମିତି ହୋଉନଥିଲା, ଏଇ ସକାଳୁ ଟିକେ ହୋଉଛି।
ଆଚ୍ଛା ପୁରା ରାସ୍ତା ହେ ନା ପୁରା କାଦୁଅ ପଚ୍ ପଚ୍ ହେଇ ପୁରା ରାସ୍ତତାାର ଅବସ୍ଥା ହିଁ ପୁରା ଖରାପ୍, ଗୋଟେ ଗୋଟେ ରାସ୍ତା ତ ପାଣି ପୁରା ଆଣ୍ଠୁଏ ଯାଏ।
ବର୍ଷା ଦିନେ ତ ସେୟା ଆଉ। ରାସ୍ତାରେ କୁଆଡ଼େ ଯାଇ ହେବନି କିଛି କରିହେବନି ଏଇ ଅସୁବିଧା।
ଆଚ୍ଛା ଆଉ ଆପଣ କଣ ଖାଇଛନ୍ତି?
ମୁଁ ସକାଳୁ ପିଠା ଖାଇିଥିଲି ଆଉ ଆପଣ?
ମୁଁ ଖାଇଥିଲି ସିମେଇ ଖିରି।
ଓହୋ ହଁ।
ଆଚ୍ଛା ଖାଲି ପିଠା ନା ଆଉ କଣ?
ନାଇଁ ପିଠାକୁ ଡାଲମା ଆପଣ ତ ଜାଣିଛନ୍ତି ସିମେଇ ଖିରି ନିଜେ କରି ଜାଣିଛନ୍ତି?
ହୁଁ
କେମିତି ହେଇ କହିଲ ଟିକେ?
ଫାଷ୍ଟ କଣ କରିବେ ନା ଘିଅ ଟିକେ ପକେଇବେ ଆଉ ସିମେଇକୁ ଭାଜିଦେବେ। ଅ ଯେମିତି ସିମେଇର କଲ ଟା ବ୍ରାଉନ ଟିକେ ଆସିଯିବ
ହଁ
ତାକୁ କାଢିକି ରଖିଦବ ଗୋଟେ ପ୍ଲେଟରେ ଦେନ୍ ଆପଣ କଣ କରିବେ ନା ଯଦି ଡ୍ରାଇଭ କିଛି ପକେଇବାକୁ ଚାହୁଁଛନ୍ତି ଆପଣଙ୍କ ହିସାବରେ କାଜୁ ଖିସମିସ୍। ଭାଜିଦବେ, ଭାଜିିକି ରଖିଦେବେ। ଦେନ୍ କଣ କରିବେ ନା ଘିଅ ଟିକେ ପକେଇକି ଚିନି ପକେଇବେ। ଚିନି ପକେଇକି କାଡମଲାଇଯ କରିବେ, ବୁଝିପାରିଲେ। ଅ ଆ କାଡମାଲାଇଯ ଏଥିପାଇ କରିବେ କାହିଁକି ନା ଖିରିରେ କାଡମାଲାଇଯ କରିକି କ୍ଷୀରଟା ଦେଲେ ମାନେ କ୍ଷୀରର କଲରଟା ବହୁତ ଭଲ ଆସେ।
ଆଚ୍ଛା
ମତେ ଟିକେ ସେଟା ଭଲ ଲାଗେ ତ ସେଥିପାଇଁ କାଡମାଲାଇଯ କରିବେ। ଦେନ୍ କଣ କରିବି ଟିକେ ପାଣି ଦେଇଦେବେ ଯେମିତି କାଡମାଲାଇଯଟା ଟିକେ ଥଣ୍ଡା ହେଇଯିବ। ତାପରେ କ୍ଷୀର ଦେବେ କାହିଁକିନା ଟିକେ ପାଣି ନ ଦେଇକି ଦେଲେ କ୍ଷୀରଟା ଛିଡିଯାଏ।
ଓହୋ
କ୍ଷୀର ଦେଇଦେବେ। ତାକୁ ସିଏ ଭଲ ସେ ଫୁଟିବାକୁ ଦେବେ ସେ କ୍ଷୀରକୁ ଯେମତି ସିଏ ମାନେ ଟିକେ ଆପଣ କ୍ଷୀର ଦେଇଥିବେ ସେ ଟିକେ ମରିଯିବ। ତାପରେ ଆପଣ ତା ଦିହରେ ଗୁଜୁରାତି ପାକ୍ କରିବେ ଆଉ ଆପଣଙ୍କର ସିମେଇଟା ଆଡ କରିବେ, ସିଏ ପୁରା ସିଝିବ ଲାଷ୍ଟକୁ ଆପଣଙ୍କର ଟେଷ୍ଟ ଅନୁସାରେ ଟିକେ ଲୁଣ ପକେଇବେ ଜଷ୍ଟ କାହିଁକିନା ମିଠାର ଲୁଣ ଟିକେ ପକେଇଲେ। ମିଠାଟା ବାଲାନ୍ସ ହେଇକିି ରୁହେ ତାପରେ ଆପଣଙ୍କ ହିସାବରେ ଚିନି ପକେଇବେ, ଆପଣ ଯେତିକି ମିଠା ଖାଆନ୍ତି ଦେନ ଡ୍ରାଏ ଫ୍ରୁଟସ ଆଡ କରିବେ, ଦେଖିବେ ସିମେଇଟା ତ ହାତରେ ଦେଖିବେ ସିମେଇଟା ଯଦି ହେଇଯାଇଥିବ ତାପରେ ବନ୍ଦ କରିଦେବେ ଆଉ।
ଆଛା ତାହେଲେ ଏମିତି ହୁଏ?
ହୁଁ
ଦିନେ ତାହେଲେ ଟ୍ରାଏ କରିବି ଆଉ। କରିବେ ତାପରେ ମତେ କହିବେ କେମିତି ଲାଗିଲା ମତେତ ପର୍ସନାଲି ଏଇଟା ବହୁତ ହି ପସନ୍ଦ। କାହିଁକି ନା ଏଟା ବହୁତ୍ କମ୍ ଟାଇମ୍ ଲାଗେ ହବା ପାଇଁ, ଆଚ୍ଛା ଓହୋ
ନହେଲେ ଅଲଗା କ୍ଷିରି ଆମ ଚାଉଳ କ୍ଷୀରି ହେରିକା ସେଇଟା ଟିକେ ଟାଇମ ଲାଗେ।
ଓହୋ ତାହେଲେ ଆପଣଙ୍କୁ ଆସେ ତାହଲେ ଏଇଟା, ଆପଣଙ୍କୁ କଉ କଉ କ୍ଷୀରି ପସନ୍ଦ? ମୋତେ ସେମିତି ଆମେ ଏତେ ମିଠା ଏତେ ଖାଉନୁ ସେଥିପାଇଁ ଯାହା ଟିକେ ନର୍ମାଲ ଟିକେ। ଟିକେ ନେବେ ଯାହା ଟିକେ ଇଏ ମିଠା ଦେବେ ଖାଇବୁ ନହେଲେ ଅଧିକା ମିଠା ଆମେ ଖାଉନୁ।
ଆଚ୍ଛା ମତେ ମିଠା ଉପରେ, ଆଛା ମତେ ମିଠା ଉପରେ ବହୁତ ସାରା ଆଇଟମ ଜଣା ଅଛି।
ଓହୋ ତାମକୁ ମିଠା ବୋଧେ ପସନ୍ଦ ଆଉ। ମିଠା ପସନ୍ଦ କିନ୍ତୁ ମାନେ କଣ କହିଲେ ଘରେ କଲେ ମିଠାଟା ଆମର ଟିକେ କ ଆଚଛା।
କିନ୍ତୁ ପସନ୍ଦ। ଯେମତି ହଁ ଯେମିତି ରସଗୋଲା ନହଲେ ରସମଲେଇ। କି ଆମର ରହିଲା ଖିସ୍ ସାଗର କି ଆମର ଯୋଉ ଖିରମିକ୍ସ ଆସେ।
ହଁ ହଁ।
ଖିର ମିିକ୍ସ ହେଲା ଦଲିଆ ଖିରି ହେଲା। କି ଚାଉଳ କ୍ଷିରିୀ ଶାଗୁ କ୍ଷୀରି ଏସବୁ ମତେ ବହୁତ ଭଲ ସେ ଆସେ।
ତାହେଲେ ଆପଣ ଯଉ ଗୋଟେ ଚାକିରି କରନ୍ତୁ ତାପରେ ନିଜେ କରିକି ଆମକୁ ହାତରେ ଖୁଆଇବେ ଆଉ।
ଏଇଟା ଗୋଟେ କଥା ଆପଣ ଯେବେ କହିବେ।
ନାଇଁ ନାଇଁ ଆପଣ ଆଗ ଚାକିରି କରିସାରନ୍ତୁ ତାପରେ ଖୁଆଇବେ ଏବେ ଖାଇବିନି ଆଉ।
ଆ ତାହେଲେ ଠିକ ଅଛି।
ହଁ ଆପଣଙ୍କ ଖୁସି ଦିନ କଥା ଶୁଣି ଆମେ ଟିକେ ଖୁସିରେ ଖାଇବୁ ନା ନାଇଁ ମିଠା।
ଏଇଟା ଆଉ କହିବାକୁ ପଡିବନି।
ସେୟା ଆପଣ ଆଉ ଆଜି ଦିନ ଆପଣଙ୍କ କେମିତି କଟିଲା?
ଆଜି ଦିନ ଟା ଯେହେତୁ ବର୍ଷା ହଉଛି ଅ ଉଠିବାକୁ ଇଚ୍ଛା ହଉନି ତ ଆଜି ମୁଁ ଲେଟ ରେ ଉଠିଲି। ଅ ଦେନ୍ ହଁ ସିମେଇ ଖିରି ବନେଇଥିଲି ଆଜି ଯେହେତୁ ଆଜି ଘରେ ଥିଲି ନା ଘରୁ ଆଜି କୁଆଡେ ଯାଇବି ହବନି। ହଁ ତ ଆଜି କୁଆଡେ ଯାଇନି ଘରେ ଥିଲି ତ କ୍ଷିରି ବନେଇଥିଲି ସିମେଇ କ୍ଷୀରି।
ଓହୋ।
ଫତେ ସିମେଇକିରି ଖାଇକି ଫୋନ ଦେଖୁଛି ଆଉ ଏଯାଏଁ କିଛି କରିନି।
ଆଉ ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲେ ନା ନାଇ ପୁରୀ?
ନା ନା ଭାବିଥିନି ଯେ ଏତେ ଯାମ୍ ନା ପାଦ ପକେଇବାକୁ ଜାଗା ନାଇଁ। ଆମର ଯୋଉ ଜୟ ଜଗନ୍ନାଥ ଟିଭି ଦେଖ ଦେଖଉନି ସିଧାପ୍ରସାରଣ ସେଇଥିରେ ଦେଖ ଦେଖୁଥିଲି ଏତେ ଯାମ୍ ଅ କଣ କରିବି ଟି ଟିଭିରେ ଠାକୁରଙ୍କୁ ପୁରା ଭଲସେ ଦେଖିଦେଲିି ଆଉ ଯାଇ ହେଲାନି।
ଯାହା ହଉ ଦେଖି ପାରିଛନ୍ତିତ। ନା ମୁଁ ତ ଯାଇନି ଆଗକୁ ଅଛି ଦେଖାଯାଉ ରଥଯାତ୍ରା ବେଳକୁ ହଉ ପଛି ଯିବି ଆଉ ଟିକେ।
ରଥଯାତ୍ରାକୁ ବାହାରିଛି ଯେ ଅ କିନ୍ତୁ ଘର ଲୋକଙ୍କ ସହିତ ତ ଯିବି ନା ତ ମାନେ କଣ ଗାଡ଼ି ନେଇକି ଯାଇହବନି ଏତେ ବାଟ।
ହଁ।
ତ ହୁଁ ତ ସେଇ ବସ୍ କି ଟ୍ରେନ୍ ଫ୍ରେନ ରେ ଗଲା ଆକୁ ଏ ତେ ଏତେ ଲୋକ ରଥଯାତ୍ରା ଟାଇମରେ ପ୍ରବଳ ଯାମ ତ ସେଇ ଟାଇମରେ ଆସିଲା ବେଳକୁ ରିଟର୍ଣ କଲା ବେଳକୁ ହଇରାଣ ହେଇଯିବୁ କାହିଁକିନା ଆମେ ଯାଇକି ରିଟର୍ଣ କରିବାର ଅଛି।
ହଁ। ଏଇଟାଇମରେ ତ ଭିଡ ରୁହେ ପୁରୀ ଟିକେ ଆଉ। ପୁରୀ ଏମି଼ତିରେବି ଦେଖିବାକୁ ଗଲେ ସବୁବେଳେ ଭିଡ଼।
ଆଗରୁ ଯାହା ଭିଡ ଥିଲା ଏବେ ନା ଯୋଉ ଆମର ଜୟ ଜଗନ୍ନାଥ ଟିଭି ସିଧା ପ୍ରସାର ଚାଲିଛି ତା ପରଠୁ ହି ଏତେ ଭିଡ ହଉଛି ଯେ ଠାକୁରଙ୍କ ଦର୍ଶନ ପାଇବା ବି ବହୁତ କଷ୍ଟ ହେଇଯାଉଛି।
ହଁଅ ବଡ଼ ଠାକୁର ରହିଲେ ସେଠି ଆଉ-ଉ-ଉ ତାଙ୍କୁ କିଏ ନ ଦେଖି ବା ରହିବ।
ସେଇଟା ତ ଠିକ୍ କିନ୍ତୁ-ଉ-ଉ ମାନେ କଣ କହିଲେ ଅ ଅ-ଅ ଲୋକମାନେ ଲାଇନରେ ଠିଆ ହଉଛନ୍ତି କିନ୍ତୁ ଭିତରେ କଣ ହଉଛି ନା ଭି ଆଇ ପି ଦର୍ଶ ର୍ଶନ ଚାଲିଛି, ଯୋଉଥି ପାଇଁ କି ଲୋକ ଅଧିକ ହଇରାଣ ହଉଛନ୍ତି।
ହୁଁ। ତାପରେ ସେଥିରେ ବି ଜନସଂଖ୍ୟା ବଢିଲେଣି। ତ ସେଇଟା ବି ଆମକୁ ଦେଖିବାର ଅଛି। ଯଦି ସମସ୍ତଙ୍କ ପାଇଁ ସମାନ ଆଇନ ହୁଅନ୍ତା, ତାହେଲେ ଠିକ୍ ଚାଲନ୍ତା। କିନ୍ତୁ ଭି ଆଇ ପି ଦର୍ଶନ ପାଇଁ ଏମିତି ହେଇଯାଉଛି ଆଉ।
ଲୋକମାନେ ଚାରିପଟେ ଦୁଆର ଖୋଲା ଅଛି କିନ୍ତୁ ଲୋକମାନେ ଟିକେ ହଇରାଣ ହଉଛନ୍ତି ଦର୍ଶନ ପାଇଁ।
ହଁ।
ଭିତରେ ଯୋଉ ଚିପାଚିପି ନୁହଁ କି ଲାଇନ ହଉଛି ଠିକ୍ ଅଛି ଭିତର ଯାଏଁ ଯଦି ସେମିତି ଲାଇନ ହୁଅନ୍ତା ତ ଲୋକ ତାଙ୍କର ସେ ଲାଇନରେ ଗଲେ ଆରାମସେ ଦର୍ଶନ କଲେ ଚିପା ପେଲା ହୁଅନ୍ତେନି। ଏ ଯୋଉ ଚିପା ପେଲା ହଉଛି ତା ଭିତରେ ଦର୍ଶନ କଲାଳକୁ ମାନେ ହଁ, କଣ ଆଉ କହିବି ହାଲତ ପୁରା ଖରାପ ତା ଭିତରେ। ମାନେ ବାହାରେ ଯାଏଁ ପୁରା ଠିକ୍ ଅଛି କିନ୍ତୁ ମେନ୍ ଯୋଉ ତାଙ୍କ୍ ଠାକୁରଙ୍କ ଗର୍ଭ ଗୃହ ଯୋଉଠି ଠାକୁରଙ୍କର ଦର୍ଶନ ପାଇଁ ସେଇଠି ହିଁ ବେଶୀ ଚେ ପେଲା ଠେଲା।
ହଁ।
ଲୋକମାନେ ହିଁ ଏମିତି ହଉଛନ୍ତି।
ସେଇଆନ୍। ସିନା ଲୋକମାନେ ବୁଝିଲେ ସିଏ ବି ଗୋଟେ ଏମିତି ହୁଅନ୍ତେ ସେ ମାନେ ବି ବୁଝୁନାହାନ୍ତି।
ଆ ତମେ ତ ଲାଇନରେ ଗଲେ ସମସ୍ତ୍ ଦର୍ଶନ କରିବେ ତମେ ଯଦି ପେଲିକି ଯିବ ତମେ କଣ ଠିକ ସେ ଦେଖିପାରିବ ତମ ଆଗରେ ଯିଏ ଅଛନ୍ତି
ସେଇଆ। ନିଜେ ତ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଅନ୍ୟମାନେ ବି ଯାହା ହଉଛନ୍ତି ତାଙ୍କ ପାଇଁ।
ଆଚ୍ଛା, ଆଉ ଆପଣ ଆଜି କଣ କହୁଛନ୍ତି କହିଲେ?
ମୁଁ ତ ଏପର୍ଯ୍ୟନ୍ତ କିଛି ହେଇନି, ଯୋଉଭଳିଆ ବର୍ଷା ହଉଛି ବାହାରୁକୁ ତ ବାହାରି ହଉନି। ଯାହା-ଆ-ଆ-ଆ ଚାରିଟାବେଳେ ଯିବି ଟିକେ କେକ୍ ତ ଯିବାର ଅଛି। କାହିଁକି ନା ଆଉ ସେଇଟା ତ ବନ୍ଦ କରି ହବନି। ଏମିତି ଦିନଟା ତ ଆଜି କଟିଲା ତାପରେ ଆଗକୁ ଗୋଟେ ପରୀକ୍ଷା ଆସୁଛି ଏକ୍ସାମ। ଉଁ-ଉଁ ଗମେଣ୍ଟ ଏକ୍ଜାମ ସେଥିପାଇଁ ପକେଇଥିଲି। ଗମେଣ୍ଟ ଏକ୍ଜାମ ଗୋଟେ ପକେଇଥିଲି ତ ସେଥିପାଇଁ ଟିକେ ପଢ଼ାପଢ଼ି କରୁଥିଲି ଆଉ।
ଆଚ୍ଛା-ଆଚ୍ଛା ଯୋଉ ପକେଇଥିଲେ କୋଉଥି ପାଇଁ?
ଏଇ ରେଲୱେ ପାଇଁ।
ଆଚ୍ଛା-ଆଚ୍ଛା ତାହେଲେ ପ୍ରିପ୍ୟାରେସନ୍ ଚାଲିଛି?
ହଁ ସେମିତି ଆଉ।
ଭଲ-ଭଲ ଅଲ ଦ ବେଷ୍ଟ ଯେମିତି ଭଲ ରେଜଲ୍ଟ କରନ୍ତୁ ଆଉ ଜଲଦି ଚାକିରି ପାଇକି ଆମକୁ ଟ୍ରିଟ୍ ଦିଅନ୍ତୁ।
ହଁ ସେଇଟା ତ ସିଓର ଦେବି, କିନ୍ତୁ-ଉ-ଉ-ଉ ଭଗବାନଙ୍କ ଇଚ୍ଛା ଯାହା ଲାଗିବ ଯଦି ଭଲ କଥା। ଆଉ ତାପରେ ନିଜର ଗୋଟେ ଲକ୍ ଥାଏ ଯୋଉଟା କି ନିଜେ ଲକ୍ ନଥିଲେ ତ କରିହେବନି।
ସେଇଟା ବି ଠିକ କଥା ଆପଣ ଚେଷ୍ଟା ତ କରୁଛନ୍ତି ସେତିକି ବଡ କଥା ହବା ନହବା କଥା ଅଲଗା କଥା।
ସଇଟା ତ ଠିକ କଥା।
ଯଦି ନ ବି ହବ ତାହେଲେ ବି କିଛି ବ୍ୟସ୍ତ ହବାର ନାହିଁ। ଠାକୁରଙ୍କ ଉପରେ ଛାଡ଼ି ଦିଅ। କିଛି ନା କିଛି ଆପଣ ତ ଜାଇଲେ ନା ଏଇଟା ନହେଲେ ବି ମୁଁ ଆଉ କିଛି କରିପାରିବି। ସେତିକି ବିଶ୍ବାସନିଜ ଉପରେ ରହିବା ଦରକାର।
ସେଇଟା ତ ଟିଠ କିନ୍ତୁ ସା ଗଭର୍ଣମେଣ୍ଟ ଚାକିରୀ ଅଲଗା ଆଉ କିଛି ଚାକିରରି କରିବା ତ ସେଇଟା ଅଲଗା ନା ତ ସେଇ ଖୁସି ଅଲଗା ନା।
ଦେଖନ୍ତୁ ଆମେ ତ ଚାକିରି ହିଁ କରିବାର ଅଛି ସେ ତା ଗଭର୍ଣମେଣ୍ଟ ହଉ କି ପ୍ରାଇଭେଟ ହଉ। ହ ଆମକୁ ଆମ ପରିବାର ଲୋକଙ୍କ ଦାୟିତ ନେବା ପାଇଁ କିଛି ନା କିଛି ଇନକମ କରିବାର ଅଛି। ଗଭର୍ଣମେଣ୍ଟ ପାଇଁ ତ ହଜାର ହଜାର ପିଲା ଇଏ କହୁଛନ୍ତି କିନ୍ତୁ ଆମେ ବି ଯଦି ସେଇ ସେମ ଚିନ୍ତାରେ ରଖିବା ହେଲେ କଣ କାହାର ହବ କହିଲେ।
ସେଇଟା ତ ଠିକ ଦେଖାଯାଉ କଣ ହଉଛି ଆଗକୁ।
କିରି ଦହୁଛି ଗମେଣ୍ଟ ଚାକିରି। ତାଠୁ ଅଧିକ ପିଲା ଆପ୍ଲାଏ ଅଧିକ କରୁଛନ୍ତି ଏଜାମ ଦଉଛନ୍ତି ତା ଭିତରୁ ମାନେ ହବା ବି ମୁସ୍କିଲ ହେଇଯାଉଛି।
ହଁ। ସେଇଟାବି ଠିକ୍ ତାପରେ ମାଇନସ୍ ମାର୍କିଂ ରହିଲା ସବୁଆଡ଼କୁ ଦେଖିଲା ବେଳୁ ସବୁଆଡୁ କଟୁଚି ଆଉ।
ଆଛା ହଉ ଆମେ ତାହେଲେ ପରେ କଥା ହବା।
ହଁ ହଁ ଠିକ୍ ଅଛି।